ଆ ନମସ୍କାର!
ଆଜ୍ଞା ନମସ୍କାର! କୁହନ୍ତୁ
ଭଲ ଅଛନ୍ତି
ହୁଁ ଭଲ ଅଛି ବହୁତ ଭଲ ଅଛି ଆପଣ।
ହୁଁ ଭଲ ଅଛି ଆପଣଙ୍କ ଗାଡେ ବର୍ଷା କେମିତି କଣ ହଉଛି
ହଁ ସେମିତି ଛାଡୁଛି ହଉଛି ହଉଛି ଛାଡୁଛି ଏମ ଚାଲିଛି ଆଉ କଟେ ତ ଯାଇ ହଉନି ଘର ବସିବା କଥା ଆଉ
ଆମ ଆଠେ ବର୍ଷା ଏମିତି ହଉଛି, ଘରୁ ହିଁ ବାହାରି ପାରିବେନି ଆପଣ
ମୋର ଭାଇ ମାନ ଓଦା ହବ ଓଦା ଓଦା ହବ ମାନେ ଡ୍ରେସ ଶୁଖୁନି। ଡ୍ରେସ ନ ଶୁଖିଲେ ଯାହା ତ ଲାଗୁଛି ଛାଡିଦିଅ।
ସିଏ ତ ଯାହା ଯାହା ଆମର ୟାଡେ ବର୍ଷା ହିଁ ଛାଡୁନି।
ଏବେ ଲଘୁଚାପ ପଡୁଛି ଆଇଲା ବର୍ଷା ବର୍ଷା ଦିନ ଆଇଲା ଗୋଟେ ଆଉ, ଯୁଆଡେ ଯିବ ରେନିକୋଟ ଅମ୍ବ୍ରେଲା।
ହଁ ଅବଶ୍ୟ ଟିକେ ଖରମ ଯୋଉ ହଉଥିଲା ନା
ହଁ ସେଇଥିରୁ ଏବେ ଟିକେ ତ୍ରାହି ମିଳିଛି, ହଁ ଏ ସି ଆଉ ଫ୍ୟାନ୍ କୁ ଟିକେ ତ୍ରାହି ମିଳିଛି ଏବେ।
ସେଇଟା ତ ଆପଣ ଠିକ କଥା କହିଲେ। ରହି ହିଁ ହଉନଥିଲା ବିନା ଫ୍ୟାନ ରେ।
ଏମିତି ବି ଚଳିବ ଟିକେ ବ ଶାନ୍ତିରେ ରହି ହଉଛି। ରେନିକୋଟ ପିନ୍ଧିକି କୁଆଡେ ଯାଇପାରିବ ସ ଖରାରେ ତ ଯା ଯାଇକି ଆଇଲା ବେଳକୁ ସେନ୍ସ ଲେସ୍ ମଣିଷ ହେଇଯାଉଛି।
ଆମରି ଆଜି କଣ ପାଇଁ କେଜାଣି ଲାଇନ ଟା ବି କଟି ଯାଇଛି। କିନ୍ତୁ ଲାଗୁନି ଯେ ନାଇଁ ନାହିଁ ବୋଲି ଜଣା ପଡୁନି।
ଜଣା ପଡିବନି ତ ବର୍ଷା ହଉଛି ଆଉ ଥଣ୍ଡା ଲାଗୁଛି ଆଉ। ଆମର ତ ଲାଇନ୍ ଅଚି। ସେ ତମର କାଇ ଲାଇନ୍ କରିଛି ହଁ କାମ ହଉଛି କି?
କେଜାଣି କଣ ହଉଥିବ ବୋଧେ ସେଟା ତ କହିପାରିବିନି ଅ କିନ୍ତୁ ନାହିଁ।
ଆଚ୍ଛା,
କିନ୍ତୁ ଜଣା ପଡୁନି ଯେ ଲାଇନ ନାହିଁ ବୋଲି କିନ୍ତୁ ଏଇ ଟାଇମରେ ଯଦି ଖରା ହେଇଥାଆନ୍ତା ନାଁ ବ ଷା ନାଇକି ବାପରେ ପାଞ୍ଚ ମିନିଟ ବି ଆପଣ ରହି ପାରିନଥାନ୍ତେ।
ସେଇଆ, ମୁଁ ତ ମାନେ ମୋ ଦେହରୁ ଖାଲି ଝାଳ ହିଁ ମାନେ ଗମ ଗମ ବୋହୁଛି। ଖରାରେ ଟିକେ ଯାଇକି ଆସିବି ମାନେ ମ ଗମ୍ ଗମ୍ ଝାଳ ମୋର। ଜମା ମୁଁ ଖରା କଣ୍ଟ୍ରୋଲ କରିପାରୁନି।
ନ ହଉଛି ତା ବାଦ୍ ରେ ଖରାରେ ଯାଇକି ଆସିଲାକୁ ଆଉ କିଛି ଇଚ୍ଛା ହିଁ ହଉନି କିଛି କାମ କରିବାକୁ ପୁରା ବିରକ୍ତ।
ଶୋଉଛି। ମୁଁ ଖାଉନି ପିଉନି ଶୋଉଛି ଉଠିକି ଖାଉଛି ଇଚ୍ଛା ହେଲେ ଖାଉଛି ନହେଲେ ନାହିଁ ଏମିତି ମୋର ଚାଲିଛି ଦିନ ମୁଁ ଖାଉନି ବା ତ ବି ପ୍ରାୟ ଖାଉନି ଆଉ। ଆସିକି ଜଳକିଆ ଖାଇ ଦଉଛି ଶୋଉଛି ଉପମା କଣ ହଉଛି ଖାଇ ଦଉଛି। ଚାଲି ଦିଟାରୁ ଚିରିଟା ଶୋଉଛି ଚାରିଟା ବେଳେ ଭାତ ଖାଇବାକୁ ଇଚ୍ଛା ହଉନି। ଖାଉଛି ଟିକେ ନାକୁ ଗଲା। ଚଢେଇ ଭଳିଆ ଖାଉଚି ସରିଲା ମୋର କାମ। ଖାଇବାକୁ ଇଛା ହଉନି ଏମିତି ହଁ ଇଚ୍ଛା ହଉନି କିଛି ଏବେ ଖାଉଛି ଯାହା ଏଇ ଥଣ୍ଡା ପାାଗ ଦେଇଛି। ଖାଇବାକୁ ଇଛା ହଉଛି ଯାଇକି ଆସି ଖାଉଛି ନହେଲେ ଖାଇବା ପାଇଁ ମୁଁ
ସେଇଟା ତ ଠିକ କଥା ସେ ଯୋଉଆ ଗରମ ହଉଛି ନା କି
ଗରମରେ ଟାୟାର୍ଡ ଲାଗୁଛି ଜାକି ଶୋଇବାକୁ ଖାଲି ଇଛା ହଉଛି ଆଉ କିଛି ନାହିଁ ଫୋନ ଫାନ୍ ଦେଖୁଛୁ ପଅଲଠୁ ଶୋଇଥିବି ରାତିରେ ବି ଏମିତି ନିଦ ଲାଗୁଛିି ମାନେ ଫୋନ ଧରିକି ଶୋଇ ପଡୁଛି। ଏମିତି ଏବେ ଚାଲିଛି ମୋ ସହିତ।
ଆଚ୍ଛା ଆଛା ନାଇଁ ନାଇଁ ଅ ମୁଁ ସକାଳେ ଖାଇଥିଲି ସିମେଇ ଖିରି ଖାଇଥିଲି ଦେନ୍ ଚାହା ଆଉ ସେଉ ଗାଣ୍ଠିଆ ଖାଇଥିଲି।
ଆଚ୍ଛା ଆଚ୍ଛା ଆଉ ରୋଷେଇ କଣ ହେଇଛି ମଧ୍ୟାହ୍ନ ଭୋଜନ ପାଇଁ?
ମୁଁ ଜାଣିନି ରେ। ଅ-ଅ-ଅ ମୋ ରୋଷେଇ କରିନି ନା ମୁଁ ଜାଣିନିି। କଣ ହେଇଛି ମୁଁ ଖାଇହିଁ ହି ନାଇଁ ଖାଇ ସେମିତି-ଇ-ଇ-ଇ ଦିଟା ସାଢେ ଦିଟା ତିନିଟା ଏଇ ଭିତରେ।
ଆଚ୍ଛା ଆଚ୍ଛା ଆଉ ତୋ ଦେହ ଭଲ ଅଛି?
ହୁଁ ହୁଁ ଏବେ ଭଲ ଅଛି। ଦେହ ଖରାପ ହେଇଯାଇଥିଲା କିନ୍ତୁ ଭଲ ହେଇଗଲା।
କଣ ମେଡିସିନ ଖାଉଥିଲୁ କହୁଥିଲୁ ତ।
ହୁଁ ହୁଁ ଏବେ ଆଉ ଖାଉନି ଭଲ ହେଇଯାଇଛି ନା ଛାଡି ଦେଇଛି।
ଆଚ୍ଛା ଆଛା ଭଲ କଥା।
ହୁଁ,
ସିଜିନ ଜେଞ ହେଲା ମାନେ ଦେହ ପାହ ଅଟୋମେଟିକ ଖରାପ ହବ।
ମତେ ଲାଗୁଛି ମୁଁ ହିଁ ରୋଗୀଣା ହେଇଗଲିଣିି ମତେ ହିଁ ଖାଲି ରୋଗ ହଉଛି। ଇଆଡେ ଖରାାରେ ଗଲାାର
ଥଣ୍ଡା ହଉଛି ପୁଣି ଛାଡି ହଉଛି ପୁଣି ହଉଛି ସକାଳ ହେଳିଲା ପଣି ଛାଡି ହେଇଛି ଏ ଏମିତି ହଉଛି
କିଏ ତ ଯାହା ଯାହା ମୋର ମୁଣ୍ଡ ଏମିତି ବିନ୍ଧା ହଉଛି ମାନେ ଖରାାରେ ଯଦି ଯାଉଛି ମାନେ ଯଦି ଆସୁଛି ତାହେଲେ ମୁଣ୍ଡା ବିଣ୍ଡା ହଉଛି ଖରାରୁ ଏଇ ପା ପକ ଚେଞ୍ଜ ହଉଛି ବର୍ଷାାରେ ଓଦା ହେଇଥିବି ସେଥିରେ ଥଣ୍ଡା ଫଣ୍ଡା ପିଇ ଦଉଛି? ସେତେ ଥଣ୍ଡା ହେଲେ ବି ମତେ ମୁଣ୍ଡ ବିନ୍ଧା ହଉଛି ମୁଁ କଣ କରିବି? ଗରମ ରୁ ବିନ୍ଧା ହଉଛି ଥଣ୍ଡା ରୁ ବି ବିନ୍ଧା ହଉଛି?
ହୁଁ।
ମତେ ଥଣ୍ଡା ଜ୍ର ହେଲା ହେଲା ମୁଣ୍ଡ ଏମିତି ପେନ୍ ହେଲା ମୁଣ୍ଡ ଉଠେଇ ପାରିଲିନି। ତା ପାଦରେ ମୁଁ ଟିକେ ଆଖି ଖରାପ ଅଛି ତ ଯାହା ବିି ହେଲେ ସେ କଣ ହଉଛି ନା ମାନେ ଆଇବ୍ରୋ ଯୋଉନ ସେଇଟାକୁ ମୁ ତା ଧରି ଦଉଛି ସେ ପେନ୍ ହଉଛି ମାନେ ତମେ ମୁଣ୍ଡ ହିଁ ଉଠେଇ ପାରିବନି। ପୁରା ଭାରି ଭ
ଆଖିର ପାୱାର କେତେ ଅଛି ମାଇନସ୍ ନା ପ୍ଲସ?
ମାଇସ୍ ପଣ୍ଟଥିଙ୍ଗ ମୁଁ ଆଉ ଚେକ୍ କରିନି।
ହୁଁ ହୁଁ। କେତେ ଦିନ ବି ଘରେ ଚେଞ୍ଜ କରୁ ଗ୍୍ୟାସ।
ସେମିତି ତ ଯୋଉ ଯାଇ ଚାଲିଛି ଚାଲିଛି। ଯଦି ସେମିତି ମୁଣ୍ଡ ଅଧିକ ହଉଛି ପେନ ହଉଛି ମୁଣ୍ଡ ତାହେଲେ ଯାଇକି ଚକ୍ କହୁଛି ନହେଲେ ସେମି ଚାଲିଛୁ।
ସେବେଠୁ ହେଲାଣି ତୁ ଆଖି ଧରା।
ହୁଁ।
କେବେଠୁ ଆଖି ଖରାପ ହେଲାଣି?
ସ୍କୁଲ ଟାଇମ୍ର ତ ହେଲାନି ସେଇ ସେଭେନ୍ ଏଇଟ୍ ଏଇ ଟାଇମ୍।
ଏତୁ ଛୋଟରୁୁ।
ହଁ।
ହୁଁ ହୁଁ।
ଆଛଟା ମୁଁ ମାନେ ପରିବା କିଛି ଖାଉନି ଶାଗ ହେରିକା କିଛି ଖାଉନି କୁହନ୍ତି ଶାଗ ଖାଇଲି ଆଖି ପାଇଁ ଭଲ ମୁଁ ତ ସେସବୁ କିଛି ଖାଉନି।
ହଁ ସାଙ୍ଗ ଅଳ୍ପ ଅଳ୍ପ ଖାଏ ଆଉ ଆଳୁ ଖାଏ। ସବୁ ଖାଏଯାଏ କିନ୍ତୁ କଖାରୁ ଖାଇଏନି କଖାରୁ ଘଣ୍ଟା ଏ ଆମର ଗଳିବନି।
ଆଉ ତା ବାଦରେ ବି ଫୋନ ତ ଫୋନ ହେଲା କି ଟିଭି ହେଲା ଏଇଟଛୁ
ହୁଁ ହୁଁ।
ବନ୍ଦ ହୁଏନି ଏବେ ଯାଇବେ ବନ୍ଦ ହଉନି ତାଛ ମୁଁ ଚଷମା ବି ରେଗୁଲାର ୟୁଜ୍ କରୁନି ନା।
ଖାଲି ପିଲାବେେ ବଧେ ୟୁଜ୍ କରୁଛୁ କି କଣ?
ହଁ କେବଳ ପଢିଲା ଟାଇମରେ ମତେ ନା କେବଳ ପଢିଲା ଟାଇମରେ ଘଣ୍ଟେ ଦି ଘଣ୍ଟେ ଯଦି ୟୁଜ ିବ ଦିନକୁ ତାହେଲେ ମୋ ପାଇଁ ବହୁତ। ଏଇ ଯଦି ସେମିତି ଚାରି ଘଣ୍ଟା ବି ୟୁଜ କୁଛି ତାହେଲେ ବହୁତ ହେଇଗଲା।
ଆଉ ମାନେ ଆଉ ସବୁବେଳେ ଦେଖା ହାଉଉଛି ତ ଆଖି କ ଠିକ ଠାକ?
ମତେ ପାଖ ଜିନିଷ ସବୁ ଦେଖା ହଉଛି ପୁରା କ୍ଲିଅର କିନ୍ତୁ ଦୂର ଜିନିଷ ଟା ମତେ ଦେଖାଯାଉନି ମାନେ ଝାପସା।
ଆଚ୍ଛା ଆଚ୍ଛା।
ତ ସେଇଭଳିଆ ମାନେ ତ ତମେ ବାରଟାରେ ଯାଉଛ ଦୁଟରେ ଗୋଟେ ବୋଟ ରେ ବଡ ବଡ ଲେଖାଯାଏ ସେଟା ଦେ ଦେଖା ହାଉଛି କିନ୍ତୁ ତା ଦାରା ଟିକି ଟିକି ଯୋଉ ଲେଖା ହେଇଥିବ ମୋତ ଲେଖାଯାଏନି।
ଆଚ୍ଛା।
ତ ସେଇ ଭଳିଆ।
ଆମର ଆଜି ସଜନା ଶାଗ ହଉଚି ଶାଗ ମୁଗ। ଖାଇବୁ ଆ।
ଆମର ବି ଆମର ବି ସେଇଟା ହେଇଛି। ଅ କାହିଁକି ନା ହଉଥିଲା ମୁଁ ଦେଖିଥିଲି ଶାଗ ମୁଗ ହେଇକି। ମୁଁ ଖାଇନି।
ହୁଁ ଖାଏ ମତେ ଭଲ ଲାଗେ।
ମୁଁ ଶାଗ ହିଁ କୌଣସି ପ୍ରକାର ଖାଏନି।
ଖୀ ଖରାପ ହେଲେ ଶାଗ ଖାଇବା କଥା।
ଖାଇବା କଥା ମତେ ବି କହୁଛନ୍ତି ସେ ତୁ ଖା କିଛି ନହେଲେ ଅଳ୍ପ ଖା। ମତେ ତ ଭଲ ଲାଗେନି ଖାଇବି କଣ ମୁଁ ସନ୍ତୁଳା ଶାଗ।
ସନ୍ତୁଳା ମୁଁ ବି ଖାଉନଥିଲି କିନ୍ତୁ ତା ଦେହରୁ ଖାଲି ଡାଲି ଆଉ ଆଳୁଏମିତି ଗୋଳେଇ ଗାଳି ଏମତି ଖାଉଚି।
ସନ୍ତୁଳା ହେଲେ ମୁଁ ଛୁଇଁବିନି। କି ସେ ଯୋଉ ସୋରିଷ ବଟା ହେଇକି ଛୁଇଁ ତରକାରୀ ହେଇ ନଥିବ ସେରା ବି ମ ତେ ଭଲ ଲାଗେନି। ମତେ ବି ଭଲ ଲାଗେନି। ମତେ ସେ ଯୋଉ ଛୁଇଁ ହବା ପୂର୍ବ ଯୋଉ ଫୁଲ ହେଇ ନଥାଏ। ହଁ ସେ ଫୁଲଟା ପିଠଉ। ହଁ ସେଇଟା ମୁଁ ଖାଏ ଆଉ ସଜନା ଶାଗର ଯୋଉ ପିଠଉ କରା ହୁଏ ସେଇଟାବି ବି ଖାଏ।
ଏଉ କଥା ବ
ନହେଲେ ନା ନା କେବଳ ବା କହୁଛି ପିଠ କଲେ ଖାଇବି ନହେଲେ ଟୋଟାଲ ଖାଇବିନି।
ହଁ ହଁ। ପତ ଦା
ଏମିତି ଆଉ ଆଚ୍ଛା ତୋତେ କଣ ଖାଇବାକୁ ଭଲ ଲାଗେ।
କଉ ଉପରେ ଭେଜିଟେବଲସ ଉପରେ କଉ ଉପରେ।
ହୁଁ ଫଳ ଉପରେ।
ଫଳ ଉପରେ କଣ ଖାଏ ସବୁ ଫଳ ମୁଁ ଖାଏ ଯେ ମତେ ଏଇ ପ ପନିପରିବା ଭିତରୁ କଖାରୁ ଆଉ ଭଣ୍ଡା ଭଲ ଲାଗେନି।
ଆଚ୍ଛା ମତେ ପନିପରିବା ଉପରୁ ମତେ ପନିପରିବାରେ ବହୁତ ସାରା ଥାଏ ଅ ଯେମିତି କି ସାରୁ ଖାଇବିନି ଆଉ ଆମର ରହିଲା ଯୋଉ ଖମ୍ବଆଳୁ।
କାଢିକି ଫୋପାଡ଼ି ଦେବି।
ମୁଁ ବି ସେଇୟା ସାରୁ ଖାଏନି ଖମ୍ବଆଳୁ ଖାଏନି ମୂଳା ତ ଜମା ବି ନୁହଁ।
ନା ମୁଁ ବି ସେଟା ଖାଏନି ମତେ କଖାରୁ ଭଣ୍ଡା ବହୁତ ଖରାପ ଲାଗେ। କ ସାରୁ ତ ଆହୁରି ବାଜ୍ୟେ।
ଭଣ୍ଡା କଖାରୁ ମୁଁ ଖାଏ ଆଉ ବାକି ରହିଲା ଆମ ସେ ଯଉ ଝୁଡୁଙ୍ଗ ଖାଏନି ଆଉ
ଖାଇବାକୁ ହିଁ ଭଲ ଲାଗେ ତୁ କେନ୍ତି ଖାଉନା ତୁ ଭଲ ଜିନିଷ ଖାଇବୁନି।
ଆଉ ବାକି ରହିଲା କଲରା ଟା ଚିପ୍ସ ହେଲେ ମୁଁ ଖାଇଦିଏ କିନ୍ତୁ କଲରା ଭଜା ହେଲେ ଖାଇବିନି। ନା ମୁଁ ଭଜା ଟୋଟାଲ ଖାଇବିନି ଆଉ ସେ ଯୋଉ ଟଙ୍କ ହରିକା ଥାଏ। ପୋଇ ଟଙ୍କହରିକା ସେ ସବୁ ଖାଏନି ଆଉ ସେ ଯୋଉ ଚିନ୍ଦିରା ଲାଉ ଏସବୁ ଖାଇବିନି।
ଆମର ବା ଏରା ପ୍ରାୟ ଆସେନି ଆମେତ ଏଠି ଖାଇବୁନି ଆସିବ କଣ ପାଇଁ।
ନାଇଁ ସେଇଟା ଆସେ ଆମର ମୁଁ କିନ୍ତୁ ଖାଏନି ଉଁ
ନନ ଭେଜ୍ ଉପରେ ତତେ କଣ ଭଲ ଲାଗେ?
ମତେ ବେଶୀ ଯଦି ଭଲ ଲାଗେ ଅଂ ତାହେଲେ ସେଇଟା ହଉଚି ଚିଙ୍ଗୁଡ଼ି ଆଉ ଚିକେନ୍।
ମଟନ୍ ଖାଉ ନା ଖାଉନୁ?
ମଟନ ଖାଏ। ମାଛକୁ ଛାାରିକି ସବୁ ଖାଏ। ବଡ ମାଛ ହିଁ ଖାଏ।
ଓହୋ! ମୁଁ ସବୁ ଖାଏ ଯେ ଚିକେନ ବି ଖାଉଥିଲି। ଚିକେନ ମୋର ମାନେ ଗୋଟେ ମାନେ ଟାଇମ ଥିଲା ମାନେ ଚିକେନ ମୋର ବହୁତ ଫେରେଟ ଥିଲା। ମାନେ ଆମର ଚିକେନ ଆସ ମାନେ ଆଗ ମତେ ପଚାର ହବ ଖାଇବୁ ଖଏ ଚିକେନ ଛାଡିହେଇଛି ଆଉ ଖାଉନି ଆଉ। ମଟନ ତ ମୁଁ ଆଗରୁ ଖାଏନି ଏମିତି ଅଣ୍ଡା ମାଛ ଚିଙ୍ଗୁଡି ଏମ ଯୋଉ ଆଉଛି ଖାଉଛି କଙ୍କଡା ମୁଁ ଖାଏନି। ଏମିତି ଆଉ।
ଆଚ୍ଛା ଆଚ୍ଛା ମୁଁ ଟିକେ ରଖୁଛି। ପରେ ଫୋନ୍
ହଁ ହଁ ହଁ ହଁ ଠିକ ଅଛି।